ହାଲୋ।
ହୁଁ।
ହଁ କୁହ।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
ଖାଇଲେଣି ଆଜି?
ନାଇଁ ଖାଇନି।
କି ପାଇଁ?
ଭଲ ଲାଗୁନି ।
ତମେ ତ ।
ଚିକେନ୍ ଟିକେ ଦେଇଥିଲେ ଖାଇ
ହୁଁ। କାଲି ଖାଇଲାନି ଚିକେନ୍?
ଖାଇଲି ନାଇଁ ନେ।
ହୁଁ। ।
ମେମ୍ ର ମ୍ୟାରେଜ୍ ରିସେପସନ୍ ରିସେପସନ୍ ଅଛି ମେମ୍ ର।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
ଆଟ ଟା ବେଳେ। କିସ ଟା
ଯା ମିଛୁଆ।
ହାଏ ସତରେ ଯିବି ଆଠଟା ବେଳେ କାଲି। କାଲି ସାଢ଼େ ନ ଟା
କାହା ସହିତ ଯିବ? ଉଁ କାହା ସହିତ ଯିବ? ହୁଁ। ଶୁଭୁଚି କି ନାହିଁ। ହ୍ୟାଲୋ। ହୁଁ